ହୁଁ ହୁଁ। କରିବ ଶୋଇଚି ଆଉ ହଁ ଖାଇଛି ପଖାଳ
ଲି କହିଲୁ ମୁଁ ଯଉଁ କହୁଥିଲି କି ମାନେ ପରିବେଶ ସୁରକ୍ଷା ଆମେ କେମି ରଖିବା ମାନେ ପରିବେଶ ମାନେ କେମିତି ପ୍ରଦୂଷଣ ହଉଛି ଆଉ ତାର ପ୍ରତିକାର କଣ ହେଲା?
ହୁଁ।
ହୁଁ ଆମର କଣ ମାନେ ଆମେ ପରିବେଶ କାହାକୁ କହିବା?
ଆମ ଚାରି ପାଖର ଏରିଆ କୁ
ହଁ ମାନେ ଆମର ଯେମିତି ଆମ ଚାରିପଟେ ରହିଥିବା ଜଳ ସ୍ଥଳ ବାୟୁମଣ୍ଡଳ ଆକାଶ ଆମ ଆକୁ ନେଇକି ଆମ ପରିବେଶ ଗଠିତ ନା ନାଇଁ ହଁ ମନୁଷ୍ୟ ସୁସ୍ଥ କେମିତି ରହିବ ଯଦି ଆମ ପରିବେଶ ତ ପରିଷ୍କାର ଉତ୍ତମ ରହିବ ତ ମନୁଷ୍ୟ ସୁସ୍ଥ ରହିବ ନା ହୁଁ ତେଣୁ ଆମକୁ କଣ ପରିବେଶ ସୁରକ୍ଷା ପାଇଁ ମାନେ ପରିବେଶ ସୁରକ୍ଷା ରଖିବାକୁ ପଡିବ ଆମକୁ ସୁସ୍ଥ ରହିବାକୁ ହେଲେ ପରିବେଶକୁ ଆମର ପରିଷ୍କାର ରଖିବା ପଡିବ। ବ ଏବେ ତ ମାନେ ବହୁତ ପରିବେଶ କଣ ହଉଛି ପ୍ରଦୂଷିତ ହଉଛି ନା ନାଇଁ ଯେମିତିକି ଆମର ଜଙ୍ଗଲ ମାନେ କ୍ଷୟ ହବା ବସିଲାଣି ଆଉ ଯାନବାହାନରୁ ବି ବହୁତ ମାନେ କଣ ବାହାରୁଛି କୀଟନାଶକ ଔଷଧ ଅ ପ୍ରୟୋଗ ହେଉଛି ପରିବେଶ ସବୁ ଦୂଷିତ ହେଉଛି ନା ନାଇଁ। ହୁଁ ଆଉ ଗୋଟେ ମେନ୍ କାରଣ ହେଲା କଣ ପରିବେଶ ପ୍ରଦୂଷଣ କରିବାର ମାନେ ଜନସଂଖ୍ୟା ଖ୍ୟା ବୁଦ୍ଧି ବୃଦ୍ଧି ହେଉଛି ପ୍ରଧାନ କାରଣ ନା ନାଇଁ ଜନସଂଖ୍ୟା ସିନା ବୃଦ୍ଧି ହେଲାଠୁ ମାନେ କଣ ହଉଛି ଜନସଂଖ୍ୟା ଯେହେତୁ ବୃଦ୍ଧି ବୃଦ୍ଧି ହେଲେ ଜଙ୍ଗ ଜନସଂଖ୍ୟା ବୃଦ୍ଧି ଯେହେତୁ କଣ ହଉଛି ମାନେ ସମସ୍ତେ ରହିବା ପାଇଁ ଘର ଦରକାର ନା ନାହିଁ। ସେ କଣ କରୁଛନ୍ତି? ଯୋଉ ସବୁ ଅଛି ଜମି ଜଙ୍ଗଲ ତାକୁ ସବୁ କାଟିି କଣ ଘରେ ତିଆରି କରୁଛନ୍ତି ନା ନାଇଁ ହୁଁ ହଁ। ହୁଁ। ଆମକୁ କଣ ଆଉ ଜଙ୍ଗଲ ସିନା ରହିଲେ ଆମକୁ ଇଏ କରିବାକୁ ହବ।
ହୁଁ।
ହୁଁ। ତାପରେ ଆଉ ଗୋଟେ କାରଣ କଣ ହଉଛି ଯଦି ଯୋଉ ଯାନବାହାନ ଚାଲିଚି ସେଥିରୁ ଯୋଉ ସବୁ ଗ୍ୟାସ ବାହାରୁଛି ସେଥିରେ ବି ଆମ ବାୟୁ ପ୍ରଦୂଷିତ ହଉଛି।
ହଁ ଗ୍ୟାସ ଗାଳି ଧୂଆଁ
ହଁ ସେଥିରେ ଆମ ବାୟୁ ପ୍ରଦୂଷିତ ହଉଛି ଆଉ ଜଙ୍ଗଲ ସବୁ କ୍ଷୟ ହେଲା ହେବାକୁ ବସିଲାଣି ଯେ ଜନସଂଖ୍ୟା ଯେହେତୁ ବୃଦ୍ଧି ହଉଛନ୍ତି ସେମାନେ ତାଙ୍କ ବାସଗୃହ ନିର୍ମାଣ ନିର୍ମାଣ ପାଇଁ ହଉ କି ଆମର ଜାଳେଣୀ ପାଇଁ ହଉ ଜଙ୍ଗଲକୁୁ ନଷ୍ଟ କରିବାକୁ ବସିଲେଣି ନା ନାଇଁ। ହୁଁ ତ ଆମକୁ କଣ କରିବାକୁ ପଡିବ ଆମେ ମାନେ ଯେହେ ମାନେ ଯେତେ ବି ହଉ ଆମ ଗଛ ମାନେ କଣ ଲଗେଇବାକୁ ପଡିବ ଗଛ ଲଗେଇଲେ ସିନା ଆମେ ମାନେ ଅମ୍ଳଜାନ ନେଇପାରିବା ସେ ଅଙ୍ଗାରକାମ୍ଳ ଛାଡିବ ଆମେ ଅମ୍ଳଜାନ ନବା ନା ନାଇଁ। ବୃକ୍ଷଲତା ଲୋପ ପାଇବାରୁ ବାୟୁମଣ୍ଡଳରେ ବି ମାନେ ଅଙ୍ଗାରକାମ୍ଲ ବୃଦ୍ଧି ପାଉଛି ଅମ୍ଳଜାନ କମି ଯାଉଛି। ଆମକୁ କଣ ଦରକାର ଆମକୁ ନିଶ୍ୱାସ ନିଶ୍ବାସ ନବା ପାଇଁ ଅସୁବିଧା ହଉଛି ନା ନାଇଁ ନିଶ୍ୱାସ ଆମ ନିଶ୍ୱାସ ନେଲେ ହିଁ ମଣିଷ ବଞ୍ଚିବ ତ ଆମକୁ ଅମ୍ଳଜାନ ଦରକାର କାର ନା। ସେଥିପାଇଁ ଆମକୁ ଗଛ ଛ ମାନେ ଯାହା ହେଲେ ବୃକ୍ଷରୋପଣ କରିବାକୁ ପଡିବ ଆଉ ସବୁ ଯୋଉ ବଡ ବଡ ଶିଳ୍ପ ସବୁ ବନା ହଉଛି ତାର ସେଥିରେ ତ ବହୁତ ଧୂଆଁ ବାହାରୁଛି ନା ଧୂଆଁ ର ସବୁ ବାୟୁମଣ୍ଡଳରେ କାର୍ବନ ଡାଇଅକ୍ସ ଅକ୍ସାଇଡ୍ ର ପରିମାଣ ବଢି ଯାଉଛି ଓ ଓଜନ ସ୍ତର ବି ମାନେ ଘୋର କ୍ଷତି ଘଟୁଛି କଳକାରଖାନା ମାନଙ୍କରେ ବିଷାକ୍ତ ଗ୍ୟାସ ସବୁ ନଦୀ ହଉ ପୁଷ୍କରିଣୀ ହଉ କେନାଲ ଫେନାଲରେ ସବୁ ପ୍ରବେଶ କରୁଛି ନା ନାଇଁ ସେମାନେ ସବୁ କୁଆଡେ ଛାଡୁଛନ୍ତି? ସେ ସବୁ ତାଙ୍କ ସବୁ ଯୋଉ ଅଛି ଗ୍ୟାସ ଫ୍ୟାସ ସେ ସବୁ ନଦୀ ମାନଙ୍କୁ ଛାଡି ଦଉଛନ୍ତି ଯାହା ଦ୍ଵାରା କଣ ହଉଛି ସେ ସେ ଯୋଉ ବିଷାକ୍ତ ଗ୍ୟାସ ଗୁରା ତାଙ୍କ ସବୁ ଜଳରେ ମିଶିକି କଣ ହଉଛି ପ୍ରଦୂଷିତ ହଉଛି ନା ନାଇଁ?
ହଁ।
ତାପରେ ବି ଯାନବାହାନ ବୃଦ୍ଧି ଯାନବାହାନ ବୃଦ୍ଧି ହେଲାଠୁ ରାସ୍ତା ମାନେ ଆହୁରି ରାସ୍ତା ବନା ହଉଛି
ଅଧିକ ଯାନ ଦ୍ରୁତ ଗତିରେ ଯୋଉ ଯାନବାହାନ ଦ୍ରୁତ ଗତିରେ ଯାଉଛନ୍ତି। ତା ତାଙ୍କ ସବୁ କଣ ହଉଛି ସେ ଯୋଉ ବହୁତ ଜୋରରେ ଗ୍ୟାସ ବାହାରୁଛି ଗାଡିରୁ ସେଗୁରା ବି ମିଶିକି ପରିବେଶ ଦୂଷିତ କରୁ ଛନ୍ତି ତାଙ୍କର ସବୁ ଇଞ୍ଜିନ୍ ଧୂଆଁ ବାହାରୁଛି ଯାହା ଭୂମଣ୍ଡଳରେ ଏ ଅଙ୍ଗାରକାମ୍ଳ ଭରି ଦଉଛି ପୁରା ହୁଁ। ତାପରେ ଅ ଯୋଉ ଗାଡି ଯୋଉ ସଜଡ଼ା ସଜଡି ହଉଛି ତା ଯୋଉ ସବୁ ମରାମତି କାମ ଚାଲିଛି ସବୁ କଣ ବାହାରୁଚି ସେଥିରୁ ପୋଡ଼ା ମୋବିଲ ଡିଜେଲ ଇତ୍ୟାଦି ନାଇଁ ବାହାରୁଛି ସବୁ ସେଇରା କଣ କରୁଛି ଜଳୁ ପ୍ରଦୂଷିତ କରୁଛି ହଁ। ତ ଆମକୁ କଣ କରିବାକୁ ପଡିବ ପରିବେଶ ସୁରକ୍ଷା ପାଇଁ ଆମକୁ କଣ କରିବାକୁ ପଡିବ?
ଗଛ ଫଛ କାଟିଆ ହଁ।
ଯାହା କହୁଛ କ୍ଲିୟର କ ଜୋର କ
ବେଟ୍ରି ଗାଡ଼ି ଚଲେଇଆ। ତା ଦେହରୁ ତ ଧୂଆଁ ବାହାର ପିବନି
ହୁଁ।
ଆଉ ଆମ ଚାରି ପାାଖ ଏରିଆକୁୁ ସଫା ସୁତୁରା ରଖିଆ।
ହୁଁ।
ଏଇ ସବୁ ଆଉ
ହଁ ଯେହ୍ ମାନ୍ ମାନେ ଯେତେ ହଉଛି ଆମକୁ କଣ ବୃକ୍ଷରୋପଣ କରିବାକୁ ପଡିବ ମୁ ନୂତନ ବୃକ୍ଷ ସବୁ ସୃଷ୍ ଷ୍ଟି କରିବାକୁ ପଡିବ ଆମକୁ ସବୁ ଗଛ ଲଗେଇବା ଜଳ ବହୁତ ପ୍ରଦୂଷଣ। ରୁ ଜଳ ମାନେ ଆମକୁ କଣ ଆମର ଅ ହଣ୍ଡ୍ରେଡ ପର୍ସେଣ୍ଟ ରୁ ଅ ଟେନ ପରସେଣ୍ଟ ଜଳ ମାନେ ଆମେ ପିଇବା ପାଇଁ ଅଛି ଆଉ ସବୁ ଜଳ ମାନେ ବିଷାକ୍ତ ଜଳ। ମାନେ ଅନ୍ୟାନ୍ୟ ଲୁଣି ଲୁଣି ଭାଗ ରହୁଛି ସବୁ ଦର ରହୁଛି ଦଶ ପରସେଣ୍ଟ ଜମାରୁ ଆମର କଣ ପିଇବା ପାଣି। ଆମେ ତାକୁ ବି ଯଦି ଆମେ ତାକୁ ବି ଯଦି ଅପରିଷ୍କାର କାର କରିଦବା ତ ଆମେ କଣ କରିବା ଯେତେ ହଉଛି ଆମ ପରିବେଶ ସୁରକ୍ଷା ରକ୍ଷିବା ହଁ। ପରିବେଶ ସୁରକ୍ଷା ରଖିଲେ ଆମେ ସୁସ୍ଥ ରହିବା ନା ନାଇଁ ବୋଉ ହୁଁ
ଆଉ ଆଉ କଣ ଖବର?
ନାଇଁ କିଛି ନାାଇଁ ଏଇଠି
ଥେଲି ସେ ଯୋଉ ମନ୍ଦିର କଥା କି ଏ ଜଣେ ଯାଇଥିଲା ଚାଷୀ ହଳ ନେଇକି ନା ଆଉ ଚାଷ କରୁଥିଲା। ହଳ ଭିତରେ ଆଉ ଗୋଟେ ପଥର ଟା ବାଜିଗଲା ଆଉ ସେଥିରୁ ରକ୍ ତ ବାହାରିଥିଲା ସେ ଠାକୁରଙ୍କ ନାଁ କଣ କହିଲୁ? ଠାକୁରଙ୍କ ନାଁ ହେଲା ଅଖଣ୍ଡେଶ୍ଵର ଏଇଟା ବାଙ୍କିରେ ଅଛି। ଅଖଣ୍ଡେଶ୍ଵର ହୁଁ
ସିଏ ଶିବ ଠାକୁର
ହଁ ଏଇଟା ମହାଦେବ ଠାକୁର ଆଉ ଗୋଟେ ବି ଶୁଣିଥିଲି କି ଏଇ ଏଇ ଅଛି ଏଇପଟ ଏରିୟା ସେଇ ବାଙ୍କି ପଛୁକୁ ଆଉ ଟିକେ ହବ ଅ ସେ ତାଙ୍କ ପାହାଡ ସେଇଠି ନାଁ ବହୁତ ପାହାଡ ପର୍ବତ ଏରିଆ ଲୋକମାନେ ଯାଆନ୍ତି ସବୁ ପଥର କାଟି କାଟିବାକୁ
ହଁ।
ହଁ ମାନେ ପଥର କାଟିିକି ସବୁ ମୂର୍ତ୍ତି ହେରିକା ବନାନ୍ତି ଯିଏ ଯାହା ବନାଉଥିବ ସେମିତି ଆମର ସବୁ ମାନେ ପଥର କଣ ବନୁଛି ଶିଳ ହଉ ଚକି ହଉ ଆଗେ ତ ସବୁ ଶିଳ ଚକି ହେରିକା ବ୍ୟବହାର କରୁଥିଲେ ଏବେ ସିନା ଗ୍ରାଇଣ୍ଡର ହେରିକା ହେଇଗଲା ଆଗେ ତ ସବୁ କଣ ପଥର ଜିନିଷ ୟୁଜ କରିଥିଲେ ନା ନାଇଁ?
ହଁ।
ହଁ ସେ ଲୋକଟା ବି ସେମିତି ଯାଇଥିଲା ହାଣିବାକୁ ଆ ସିଏ ଦେଖିଲା ଏଇଟା ଗୋଟେ ଭଲ ମାନେ ସାଇଜ ପଥର ନାହିଁ ସେ କଣ କଲା ଗୋଟେ ଚୋଟ ପକେଇ ଦେଲା
ହଁ।
ଚୋଟ ଯେମିତି ପକେଇଛି ଅ ସେଥିରୁ ପୁରା ବାହାରିଲା କ୍ଷୀର ଯେମିତି ବାହାରେ ନା ସେମିତି ବାହାରିଲା କ୍ଷୀର ବାହାରିଲା ପରି
ହଁ।
ହଁ ସିଏ ବି ଦେଖିକି ପୁରା ଆଶ୍ଚର୍ଯ୍ୟ ଏମିତି କେବେ ହୁଏନି ମାନେ କଣ ତାର ହେଲା ମାନେ ପଥରରୁ କେମିତି କ୍ଷୀର ବାହାର ବାହାରୁଚି ସମସ୍ତେ ଲୋକ ଦେଖିକି ବି ଆଶ୍ଚର୍ଯ୍ୟ ହେଇଗଲେ ପଥରରୁ ବି କେମିତି କ୍ଷୀର ବାହାରିବ ଆମେ ବି ଚାହିଁଲେ ଆଶ୍ଚର୍ଯ୍ୟ ହବ ନା ନାଇଁ
ହଁ।
ହଁ ତାପରେ ସିଏ ଯେତେବେଳେ ସେଇ ତାଙ୍କର ରାଜା ଯୁଗ ଥିଲା ନା ରାଜା ସେତେବେଳେ ରହୁଥିଲେ। ସିଏ ବି ଯାଇକି ରାଜାଙ୍କ ମନ୍ତ ମନ୍ତ୍ରୀଙ୍କୁ କହିଲା ମନ୍ତ୍ରୀ ଯାଇ ରାଜାଙ୍କୁ କହିଲେ ତାପରେ ରାଜା ବି ଭାବିଲେ ଏମିତି କେମିତି ହବ ମାନେ ପଥରରୁ କେମିତି କ୍ଷୀର ବାହାରିବ ରାଜା ବି ମାନେ ଭାବିଲେ ତାପରେ ରାଜାଙ୍କୁ ରାତିରେ ସ୍ୱପ୍ନେଇଲେ କି ମୁଁ ସେଇଠି ଥିଲି ଆଉ ରାଜା ତାଙ୍କୁ ରାଜାଙ୍କୁ ସ୍ୱପ୍ନେଇଲେ ମୁଁ ସେଇଠି ଥିଲି ଆଉ ମତେ ସେଇଠି ତମେ ସ୍ଥାପନା କର। ଆଉ ମୋ ମନ୍ଦିର କିନ୍ତୁ ଖୋଲା ରହିବ ମାନେ ସବୁ ମନ୍ଦିର କେମତି ଶାନ୍ତ ପଡିଯାଇଥାଏ। ତାଙ୍କ ମନ୍ଦିର କେମତି ସେମିତି ମାନେ ଖୋଲା ରହିବ। ମାନେ ମନ୍ଦିର ଉପରେ ଛାତ ରହିବନି ଆଉ।
ଖୋଲା ଆକାଶ ତଳେ ରହିବେ ଆଉ।
ହଁ ସେମତି ଏବେ ଯାଇ ବିି ସେ ମନ୍ଦିର ଅଛି ସେ ସେମିତି ଖୋଲା ହିଁ ଅଛି।
ହୁଁ।
ହୁଁ। ଆଗକୁ ଆଗରେ ମାନେ ଆଗ କାଳରେ ବହୁତ ଚମତ୍କାର ହଉଥିଲା ଏବେ ତ ମୁଁ ଏବେ ରିସେଣ୍ଟଲି ଗୋଟେ ନ୍ୟୁଜ ଆସଥିଲା କି ଏ ଗୋଟେ ଗାଈ ଟା ଗୋଟେ ବିଲ ମାନେ ବିଲ ଅଛି ସେ ଗାଈ ଟା ସେମିତି ଚାରି ପାଖ ବୁଲୁଥିଲା ମାନେ ଦିନ ରାତି ପାଞ୍ଚ ଛଅ ଦିନ ଖଣ୍ଡେ ହବ ହବ ସେ ସେମିତି ମାନେ ହେଲା ଖାଇବା ନାହିଁ ପିଇବା ନାାଇଁ ଶୋଇ ନଥିଲା ବି ସେମିତି ଦିନରେ ସେ ଚାରି କରି ଯାକ ବୁଲୁଥିଲା। ହେରା। କେତେ ଜଣ କହୁଛ? ଅଛନ୍ତି। କିଛି ରୋଗ ହେଇଥାଇପାରେ। ରୋଗ ହେଇଥାଇପାରେ। ହେଲୋ। ହଁ କେତେ? କେତେ ଜଣ କହୁଥିଲେ ରୋଗ ହେଇପାରେ ଆଉ କେତେଜଣ ଠାକୁରଙ୍କ ଉପରେ ବି ବିଶ୍ୱାସ କରୁଥିଲେ କି ସେଠି କିଛି ଠାକୁରଙ୍କ ଆଲୌକିକ ଶକ୍ତି ଥାଇପାରେ ସେଥିପାଇଁ ମାନେ ଗାଈକୁ କଣ ଆମ ହିନ୍ଦୁ ଧର୍ମରେ କଣ ଗାଈର ମା ବୋଲି ଭାବୁ
ହଁ ଗୋ ମାତା
ହଁ ଗୋମାତା ଆମେ ଗାଈଙ୍କୁ ପୂଜା କରୁ କିଛି ଲୋକ ଭାବିଲେ ଯୋଉମାନେ ଧାର୍ମିକ ଲୋକ ସେମାନେ କଣ ଭାବିଲେ କି ଏଠି କିଛି ବୋଧେ ଆଲୌକିକ ଶକ୍ତି ଅଛି ସେଇଥିପାଇଁ ଆମ ଗୋମାତା ଏମିତି ବୁଲଛନ୍ତି ସେମାନେ କହୁଥିଲେ କି ମୁଁ ଦେଖିଥିଲି ନିୟୁଜ୍ ରେ କି ସେଟା ଖୋଳା ଖୋଳି ହବ ବୋଲି ଆଉ ହେଲା କି ନାଇଁ ମୁଁ ଜାଣିନି କିନ୍ତୁ କହୁଥିଲେ ଏଠି ହବ ବୋଲି
ହୁଁ
କିଛି ଥାଇ ବି ପାରେ ସାଇନ୍ସ ତ କହୁଛି ଏଇଟା ମାନେ ଗାଈଙ୍କର କିଛି ରୋଗ ହେଇଥାଇପାରେ ସେମିତି ବୁଲୁଛି ସେଇ ଚାରିପାଖ ସେମିତି ମଝିରେ ବି ଗୋଟେ ଦେଖୁ କହୁଥିଲା କି ଗୋଟେ କୁକୁର ଟା ଥିଲା ସେ ଖାଲି ହନୁମାନଙ୍କ ଚାରିିକଡେ ବୁଲୁଥିଲା ମାନେ ଚାରି ପାଞ୍ଚ ଦିନ ନା ଦଶ ପନ୍ଦର ଦିନ ପାଖାପାଖି ସେମିତି ବୁଲିଲା ହଁ କଣ ହେଇଥିବ ତାର ବା ରୋଗ ବି ହେଇଥାଇପାରେ? ରୋଗ ହେଲେ କଣ ଏମିତି ଦଶ ପନ୍ଦର ଦେନ୍ ହେଇ ଥାଇପାରେ ତାଙ୍କର କଣ ଥିବ? ହଁ ଖାଲି ହନୁମାନଙ୍କ ମାନେ ହନୁମାନଙ୍କ ମୂର୍ତ୍ତି ଗୋଟେ ଅଛି ତାଙ୍କର ଚାରିପଖେ ସେମିତି ବୁଲୁ ଦିନ ରାତି। ଟିକେ ଶୋଉ ବି ନଥାଏ।
ହଁ।
ହଉ ଭଲ ଲାଗିଲା ତ
ହଁ।
ହଁ ରଖୁ ଖୁଛି ଆଉ ହଉ